ହ
ନମସ୍କାର ସାଙ୍ଗ କଣ କରୁଛ?
ମୁଁ ଏଇ ବସିଛି ଆପଣ କଣ କରୁଛ?
ମୁଁ ମଧ୍ୟ ଏଇଠି ବସେଇଛି ତୁମ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି। ଆଉ ଆପଣଙ୍କ ଦେହ କେମିତି ଅଛି?
ମୋ ଦେହ ବି ଭଲ ଅଛି।
ଆଉ ଆଜ୍ଞା ଆଜି ଆମେ କୌଣସି ଗୋଟେ ବିଷୟରେ କଥା ହେଇଥାନ୍ତେ ପରା?
ହଁ-ଅ-ଅ ଆଜି ଆମେ କଥା ହବା ପୁରୁଣା ଜିନିଷ ର ନୂଆ ବ୍ୟବହାର।
ଓ ଏମିତି। କି ସୁନ୍ଦର କଥା ଆଜି ଲାଗିବ ତମ ସହ କଥା ହେଇକି ମୋତେ। ବହୁତ ଭଲ ବିଷୟ ସେଟା। ଆଜିକାଲି ଅନେକ ଲୋକ ପୁରୁଣା ଜିନିଷକୁ ଫିଙ୍ଗି ଦେଉଛନ୍ତି ନା?
ହଁ।
କିନ୍ତୁ ତାର ନୂଆ ବ୍ୟବହାର କରାଯାଇପାରିବ କି?
ହଁ-ଅ-ଅ ଅ-ଅ ପୁରୁଣା ଜିନିଷ ର ପୁର୍ନବ୍ୟବହାର କଲେ ଅ ଅର୍ଥ ସଞ୍ଚୟ ହୁଏ ପରିବେଶ ମଧ୍ୟ ସୁରକ୍ଷିତ ରହେ। ଏବଂ ଯଦି ଆମେ ଗୋଟେ ପୁନବେବହାର କରୁଛୁ ତାହାକୁ ଆମେ ଅନ୍ୟ କୌଣସି କାର୍ଯ୍ୟରେ ଲଗାଇ ପାରିବା। ତ ଆହା ଦ୍ଵାରା କଣ ହୁଏ ନା ଆମ ପରିବେଶ ମଧ୍ୟ ସୁରକ୍ଷିତ ରହେ। ଏବଂ ଆମର ଚାରିପାଖ ସବୁବେଳେ ସୁନ୍ଦର ଦିଶେ। ଆଉ ମନ ବି ଭଲ ରହେ।
ହଁ ତମେ ଏକ ଠିକ କହିଲ ମନ ତ ବହୁତ ଭଲ ରୁହେ। ଯେପରିକି ପୁରୁଣା ପ୍ଲାଷ୍ଟିକ୍ ବୋତଲକୁ ଫୁଲ ଟପ୍ ଭାବରେ ବ୍ୟବହାର ମଧ୍ୟ କରାଯାଇ ପାରେ।
ଠିକ କଥା ପୁରୁଣା କା ଚୋ ବୋଟଲକୁ ସଜା ସଜାଇ ଘର ସଜାଇବା ସାମଗ୍ରୀ ଭାବେ ବ୍ୟବହାର କରାଯାଇପାରେ?
ହଁ ପୁରୁଣା ଖବରକାଗଜରୁ କାଗଜ ବ୍ୟାଗ୍। ଫୁଲ ଓ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ତିଆରି କରି ପାରିବା।
ପୁରୁଣା ବସ୍ତ୍ର ରୁ ବ୍ୟାଗ ପା ପୋଛ ଓ କୁସନ କଭର ମଧ୍ୟ ତିଆରି କରାଯାଇପାରେ ଠିକ୍ ନା?
ହଁ ତମେ ଠିକ କହିଲ ତମର ଇଏ ସ୍ଵତନ୍ତ୍ର ମନୋବୃତ୍ତି ମୋତେ ବହୁତ ପସନ୍ଦ ଲାଗେ। ପୁରୁଣା ଟାୟାରକୁ ରଙ୍ଗ କରି ବଗିଚାରେ ବସିବା ଆସନ ବା ଗ ଗଛ ଟପ୍ ଭାବରେ ବ୍ୟବହାର ମଧ୍ୟ କରାଯାଇପାରେ।
ହଁ ଠିକ କହିଲ ଏହା ଦ୍ଵାରା ଆମର ଆବର୍ଜନା ମଧ୍ୟ କମିଯାଏ ଏବଂ ପରିବେଶ ପ୍ରଦୂଷଣ ମଧ୍ୟ ହ୍ରାସ ପାଏ ଆଜିକା ସମୟରେ ଯୋଉ ପ୍ଲାଷ୍ଟିକ ର ବ୍ୟବହାର ଅଧିକରୁୁ ଅଧିକ ହଉଚି ତାହା ଦ୍ଵାରା ଆମର ପରିବେଶ ମଧ୍ୟ ପ୍ରଦୂଷଣ ହଉଚି ଏବଂ ସେଇ ପରିବେଶ ପ୍ରଦୂ ଜଣଙ୍କୁ ପୁଣି ଆମର ଯୋଉ ପ୍ଲାଷ୍ଟିକ କିମ୍ବା ଅନାବାଜ୍ୟ ଯୋଉ ଜିନିଷ ଗୁଡା ରହୁଚି। ତାକୁ ଯୋଉ ଲୋକମାନେ ଜଳାଇକି ବାୟୁ ପ୍ରଦୂଷଣ ମଧ୍ୟ କରୁଚନ୍ତି। ଯାହା ଦ୍ଵାରା ଆମ ପରିବେଶ ଉପରେ ବା ଆମ ସ୍ଵାସ୍ଥ୍ୟ ଉପରେ ବହୁତ ପ୍ରକାରର କ୍ଷତି ପହଁଞ୍ଚୁଚି, ତ ଆମେ ଯଦି ସେଇ ଜିନିଷ ଗୁଡିକୁ ଏଗେନ୍ ଆମେ ପୁଣି ଥରେ ତାକୁ ଆମେ ପୁନଃବ୍ୟବହାର କରିପାରିବା। ତାହେଲେ ଏହା ଆମ ପାଇଁ ବହୁତ ଭଲ କଥା ହେବ ନାଇଁ କି?
ତମେ ଠିକ କହିଲ, ମୁଁ ମଧ୍ୟ ମୋ ଘରେ ପୁରୁଣା ବୋତଲରେ ଗଛ ଲଗାଇଚି। ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଲାଗିବୋ।
ୱା ବହୁତ ଭଲ, ମୁଁ ମଧ୍ୟ ପୁରୁଣା ଡବାରେ ଫୁଲ ଗଛ ଲଗାଇଛି। ଆମର ତ ଗଛ ସାରା ଗଛରେ ଆ ଗଛ ଆମର ଯେହେତୁ ଛୋଟ ଉଁ ଛୋଟ ଛୋଟ ଛୋଟ ଗଛ ସବୁ ଆମେ ଲଗଉଛୁ। ତ ଆମେ ବି ସେମିତି ପୁରୁଣା ଉଁ। ବଟଲ ରେ ବି ଆମେ ଗଛ ହିଁ ଲଗେଇଛୁ।
ହଁ ହଁ ମୁଁ ତମ ଉଁ ଷ୍ଟୋରି ଦେଖିଥିଲି ଯୋଉଥିରେ ତମେ ବହୁତ ଭଲ ଭଲ ଗଛର ଫଟୋ ମଧ୍ୟ ଛାଡ଼ିଥିଲ।
ହଁ ତମେ ଠିକ କହିଲ।
ହଁ ଆଜିର ଯୁଗରେ ନି
ହଁ।
ବହୁତ ପୁନର୍ବ୍ୟବହାର କରିବା ପୁନର୍ଚକ୍ରଣ କରିବା। ତାହାର ବହୁତ ଆବଶ୍ୟକତା ରହିଚି। ତାହାର ନୀତି ଅନୁସରଣ କରିବା ନିତ୍ୟାନ୍ତ ଜରୁରୀ। ନା କଣ କହୁଚ ସାଙ୍ଗ?
ହଁ। ଛୋଟ ଛୋଟ ପଦକ୍ଷେପ ଦ୍ଵାରା ଆମେ ପରିବେଶକୁ ସ୍ଵଚ୍ଛ ଓ ସୁନ୍ଦର ମଧ୍ୟ ରଖିପାରିବା।
ତେବେ ଆଜିଠାରୁ ତମେ ପୁରୁଣା ଜିନିଷକୁ ଫିଙ୍ଗି ନ ଦେ
ନାଇଁ ଆଜିଠାରୁ ଆମେ ଆଉ ସେଇ ଜିନିଷ ଗୁଡିକୁ ଫୋକାଡିବା ନାହିଁ।
ଖୋପାଡ଼ିବା ନୁହେଁ ପୁନର୍ବ୍ୟବହାର କରିବା।
ହଁ କୁହ।
ତମେ ପୁନର୍ବ୍ୟବହାର କରିବା ପୁନଶ୍ଚକ୍ରଣ କରିବା ଯାହାଦ୍ଵାରା ମୃ ତିକା କ୍ଷୟ ବାୟୁ ପ୍ରଦୂଷଣ ସବୁଥିରୁ ହ୍ରାସ ହୋଇଥାଏ। ଆଉ ଆମ ପରିବେଶକୁ ସ୍ବଚ୍ଛ ରଖିଥାଏ। ନୁହଁ କି?
ହଁ ଆଧୁନିକ ଯୁଗରେ ମାନେ ଆଜିକା ସମୟରେ। ଆ ଯୋଉ ଅବାର୍ଜନାର ପରିମାଣ ଦିନକୁ ଦିନ ବଢି ଚାଲିଚି କାରଣ ଜନସଂଖ୍ୟା ଯେ ତ ବୃଦ୍ଧି ଚାଲୁଚି ତ ଲୋକମାନଙ୍କର ଆବଶ୍ୟକତା ମଧ୍ୟ ସେଇ ହିସାବରେ ବଢି ଚାଲିଚି। ତ ସେଇ ହିସାବରେ ବ ବଢି ଚାଲିବାରୁ ଲୋକମାନଙ୍କ ଭିତରେ ଆବର୍ଜନାର ପରିମାଣ ମଧ୍ୟ ଦିନକୁ ଦିନ ବଢି ଚାଲିଚି। ତ ଆମେ ଯଦି ସେଇ ଜିନିଷ ଗୁଡିକୁ ପୁରୁଣା ଜିନିଷ ଗୁଡିକୁ। ଅନାବଶ୍ୟକ ଭାବି ଫିଙ୍ଗି ଦଉଚୁ ନା ଯଦି ଆମେ ସେଗୁଡିକୁ ଅନାବଶ୍ୟକ ନ ଭାବି। କି ନ ଫିଙ୍ଗିକି ତାକୁ ଆମେ ପୁଣି କୌଣସି ଆ କାମରେ ଲଗେଇ ପାରିବା ତାହେଲେ ଏହା ଆମ ପାଇଁ ବହୁ ଭଲ ହେବ ଏବଂ ପରିବେଶ ମଧ୍ୟ ପ୍ରଦୂଷଣ ହବନି।
କି ମୂର୍ତ୍ତିକା ମଧ୍ୟ କ୍ଷୟ ହେବନି।
ହଁ ତମେ ଠିକ୍ କହିଲ ସାଙ୍ଗ। ଆମେ ଆମ ପରିବେଶକୁ ସ୍ଵଚ୍ଛ ରଖିବା ପାଇଁ କିଛି ନା କିଛି। ଉପାୟ ବାହାର କରିବା ଉଚିତ। ଆମ ସହ ମଧ୍ୟ ଲୋକମାନଙ୍କୁ ସଚେତନ କରାଇବା। ଓ ଲୋକମାନଙ୍କୁ କହିବା। ଦରକାର କି ସେମାନେ ମଧ୍ୟ ଆମ ପରିବେଶକୁ ସୁନ୍ଦର। ସ୍ଵଚ୍ଛ ରଖିବା ପାଇଁ। ସେମାନେ ମଧ୍ୟ ପୁନଶ୍ଚକ୍ରଣ ଓ ପୁନର୍ବ୍ୟବହାର। କରନ୍ତୁ।
ହଁ ତମେ ଠିକ୍ କହିଲ ଆମେ ଲୋ କମାନଙ୍କୁ ସମସ୍ତଙ୍କୁ ସଚେତନ କରେଇବା ଏବଂ ତାଙ୍କୁ ଆମ ଉଦାହରଣ ସ୍ଵ କହିବା କି ପୁରୁଣା ପ୍ଲାଷ୍ଟିକ ବୋତଲ ର କୁ ଆମେ ଫୁଲଦାନୀ ଭାବରେ ବ୍ୟବହାର କରିପାରିବା ଗଛରେ ଯୋଉ ଟପ କିମ୍ବା କଲମ ରଖିବା ପା ତ୍ର ଭାବରେ ବ୍ୟବହାର ମଧ୍ୟ କରିପାରିବା ପ୍ଲାଷ୍ଟିକ୍ କୁ। ଆମେ ପୁରୁଣା ଖବର କାଗଜରୁ ଆ ମଧ୍ୟ କାଗଜ ବ୍ୟାଗ୍ ଆଣ୍ଡ ସାଜ ସଜା ସାମଗ୍ରୀ ହ ତ ଶିଳ୍ପ ତିଆରି କରିପାରିବା। ପୁରୁଣା କପଡ଼ା ଯୋଉ ବି ରହୁଛି ତା ଧୀଅରୁ ଆମେ ବ୍ୟାଗ୍ ବନେଇ ପାରିବା ପୋଛା ବା ଅନ୍ୟାନ୍ୟ ଆ ଉପଯୋଗୀ ଜିନିଷ ମଧ୍ୟ ପ୍ରସ୍ତୁତ କରିପାରିବା। ତ ଲୋକମାନଙ୍କୁ ଆମେ ଯଦି ସବୁବେଳେ ସଚେତନ କରେଇବା ଲୋକମାନେ ମଧ୍ୟ ସଚେତନ ମଧ୍ୟ ହେବେ ଲୋକମାନେ ସଚେତନ ହେଲେ ଆମର ସମୁ ମାନେ ସମୃ ମୃତ୍ତିକା କ୍ଷୟ ଆଉ ପରିବେଶ ପ୍ରଦୂଷଣ ମଧ୍ୟ ହେବନାହିଁ ଏବଂ ସବୁ କିଛି ଜିନିଷର ପୁନର୍ବାର ବ୍ୟବହାର ମଧ୍ୟ ହୋଇପାରିବ ପୁନଃଚକ୍ରିକରଣ ଥ୍ରୁରେ।
ହଁ ତମେ ଠିକ୍ କହିଲ ପୁନଃଚକ୍ରିକରଣ ପୁନର୍ବ୍ୟବହାର ଆଉ ଉଁ ଏଇ ସବୁ ଜିନିଷ ଆଗରୁ ମଧ୍ୟ ବହୁତ୍ ଜୋରେ ବ୍ୟାପିଥିଲା ଯେପରିକି ଲୋକମାନେ ତାହାର ବହୁତ୍ ଉଁ ଭାବରେ ବ୍ୟବହୃତ କରୁଥିଲେ ପ୍ଲାଷ୍ଟିକ୍ କୁ ଓ ବନ୍ଦ ମଧ୍ୟ କରିଥିଲେ କିନ୍ତୁ ମୋଦିଙ୍କ ଦ୍ଵାରା ଗଠନ କରାଯାଇଥିବା ଏହି କାମରେ ସେ ବ ଲୋକମାନେ ବହୁତ୍ ଆଗ୍ରହୀ ହୋଇକି କିଛି ଦିନ କଲା ପରେ ତାପରେ ସେ କାମ ବନ୍ଦ କରି ଦେଇେଥିଲେ ପୁନର୍ବାର ସେ ଫୁ ପୁଣି ପ୍ଲାଷ୍ଟିକକୁ ବାହାରେ ଫିଙ୍ଗି ଦେଉଥାନ୍ତି
କେବଳଯେ ସରକାର ସିଏ ସବୁବେଳେ ଯୋ ଯୋଜନା ଯାହା କରିବେ ତାହା ଲୋ ସରକାରଙ୍କର କାମ ଯୋଜନା କରିବା ସରକାର ଯୋଜନା କଲା ପରେ ଲୋକମାନଙ୍କୁ ମଧ୍ୟ ଆମେ ମଧ୍ୟ ସଚେତନ କରେଇ ବା ଯୋଉମାନେ ଆମେ ଜାଣିଚନ୍ତି ପରିବେଶ କୋଉ କୋଉ କାରଣ ପାଇଁ ପ୍ରଦୂଷିତ ହଉଚି କିମ୍ବା ମୂର୍ତ୍ତିକା କୋଉଥିପାଇଁ କ୍ଷୟ ହଉଚି
ସେ ସବୁ ଜାଣିଥିବା ଜାଣିଥିବା ଯୋଉମାନେ ଅଛନ୍ତି ଆମେ ଯୋଉମାନେ ଅଛୁ ସେମାନେ ଯଦି ଆମ ପାଖ ଚାରି ପାଖ ଲୋକମାନଙ୍କୁ ସେତିକି ସଚେତନ କରେଇବା ତାହେଲେ ମାନେ ଆମର ମୂର୍ତ୍ତିକା କ୍ଷୟ ହବନି ଏବଂ ଆବର୍ଜନା ମଧ୍ୟ ଅଧିକ ହେବ ନାହିଁ। ମାନେ ଦେଖିଥିବ ପୁରୁଣା ଜିନିଷରେ ନୂଆ ବ୍ୟବହାର ଦ୍ୱାରା ଆମର ଆବର୍ଜନା ମଧ୍ୟ କମିଯାଏ ଯେପରିକି ତମେ କହିଲ ତମେ କିଛି ବୋଟଲସକୁୁ ରଖିକି ତମେ ଯାହାବି ପୁନଃର ବ୍ୟବହାର କରିପାରୁଚ ସେମିତି ଅ ଯଦି ଆମେ ମୁନଃ ବ୍ୟବହାର କରିବା ତାହେଲେ ଆମର ପ୍ରାକୃତିକ ସମ୍ପଦର ଅପରିଚୟ ରୋକିଯାଏ ପରିବେଶ ମଧ୍ୟ ପ୍ରଦୂଷଣରୁ ହ୍ରାସ ପାଏ ଏହା ମ ଆମ ଜୀବନରେ ଶୃଙ୍ଖଳାଶୀଳତା ସଞ୍ଚୟ ର ଅଭ୍ୟାସ ମଧ୍ୟ ବୃଦ୍ଧି ପାଏ। ତେଣୁ ଆମେ ପ୍ରଥମେତ ପୁରୁଣା ଜିନିଷକୁ ଫିଙ୍ଗିବା ନାହିଁ ତାହା ଦ୍ଵାରା ଆମେ କୌଣସି କାର୍ଯ୍ୟରେ ଲଗେଇବା ଆମେ ଭାବିବା କୋଉ କାର୍ଯ୍ୟରେ ଏଟା ଲାଗିପାରିବ ତାକୁ ଲଗେଇବା ଯେମି ଏତିକି ମୁଁ କହିଲି ଉଦାହରଣରେ ଆମେ କାଗଜ ସ୍ଵରୂପରେ ଆମେ ତାଦେହରୁ ଆମେ କାଗଜ ବ୍ୟାଗ୍ ବନେଇ ପାରିବା ସାଜାସଜ ସାମଗ୍ରୀ ବନେଇ ପାରିବା ଏବଂ ଆଜିକା ସମୟରେ ଯୋ ପ୍ଲାଷ୍ଟିକିର ବ୍ୟବହାର ମଧ୍ୟ ଅଧିକ ବଢି ଯାଇଚି ପ୍ଲାଷ୍ଟିକର ବ୍ୟବହାର ଦ୍ଵାରା ଗାଈ ଗୋରୁ ଛେଳି ଏସବୁ ମାନେ ଖାଇକି ତାଙ୍କରବି ଶରୀର ଅସୁସ୍ଥ ହଉଚି କାରଣ ବାହାରେ ଆମେ ପ୍ଲାଷ୍ଟିକକୁ ଫୋପାଡ଼ି ଦଉଚନ୍ତି ବାହାରକୁ ପ୍ଲାଷ୍ଟିକ ଫୋକାଡ଼ିଲା ବେଳକୁ ତାକୁ କୁ ସେଇ ଗାଈ ଗୋରୁ ମାନେ ଖାଇ ତାଙ୍କରବି ଦେହ ଖରାପ୍ ହଉଚି।
ତ ଆମେ ଲୋକମାନଙ୍କୁ ପ୍ର ତମେ ସଚେତନ କରାଇବା ସଚେତନ କରାଇଲା ପରେ ଯାଇକି ଆମେ କୌଣସି କାର୍ଯ୍ୟରେ ଇଁ ଆମର ମାନେ ପରିବେଶବି ପ୍ରଦୂଷଣ ହବନି ଏବଂ ଆମ ମାନଙ୍କ ମନବି ଶାନ୍ତ ରହିବ।
ହଁ ସାଙ୍ଗ ତମେ ଠିକ୍ କହିଲ ତମର ଏଇ ଯୋଉ ବୋଉ ମନୋବୃତ୍ତି ଅଛି। ସେପରି ସମସ୍ତ ଲୋକଙ୍କ ମନରେ ପଳେଇ ଆସିଲେ ଆମ ପରି ଉଁମ୍ ବେଶରେ ବୋହୁତ ପ୍ରକାରର ଅସୁବି ଧା ସମ୍ମୁଖୀନ ହବାରୁ ବଞ୍ଚିତ ହେବେ। ଓ ଆମ ପରିବେଶ ମଧ୍ୟ ବୋହୁତ ସୁରକ୍ଷିତ ସ୍ୱଚ୍ଛ ରହିବ। ପରିବେଶ ସହିତ ପ୍ଲାଷ୍ଟିକ ଓ ଏହାର ବ୍ୟବହାର ଦ୍ଵାରା ଆମର ମୂର୍ତ୍ତିକା କ୍ଷୟ ମଧ୍ୟ ହ୍ରାସ ହବ ଆ ମୃତ୍ତିକା କ୍ଷୟ ହ୍ରାସ ହେଲେ ଆମ ଭାରତ ଦେଶରେ ବହୁତ ପ୍ରକାର ଉନ୍ନତି ମଧ୍ୟ ଘଟିବ। ନା କହଣ କହୁଛ ସାଙ୍ଗ?
ଠିକ୍ କହିଲ ତମେ ଆମ୍ ମାନେ ଏ ଆଜିକା ସମୟରେ ଆମେ ସମସ୍ତଙ୍କର ଗୋଟିଏ ଚିନ୍ତାଧାରା ରହିବା ଦରକାର। କେମିତି ଆମେ ଆମ ପରିବେଶକୁ ସୁରକ୍ଷିତ ରଖିବା କେମିତି ଆମେ ସମୟରେ ସଦ୍ ଉପଯୋଗ୍ କରିବା ତାପରେ ପୁରୁଣା ଜିନିଷ ର ନୂଆ ବ୍ୟବହାର କେମିତି କରିବା କାରଣ ଆଜିକା ସମୟରେ ଲୋକମାନେ ବୋହୁତ କିଛି ଲୋକ ଅଛନ୍ତି ଯୋଉମାନେ କହୁଛନ୍ତି କି ଆମ ପାଖରେ ସମୟର ଅଭାବ। କିନ୍ତୁ ସମୟକୁ ଯଦି ଆମେ ସେତିକି ହିସାବରେ ସଞ୍ଚୟ କରିକି ବ୍ୟବହାର କରିବା ଗୋଟେ ସାରଣୀ ପ୍ରସ୍ତୁତ୍ କରିକି ତା ଦ୍ଵାରା ଆମେ ସେଇଥିରେ ବି ମଧ୍ୟ ଜ ଆମେ ରଖିବା କିପରି ଆମେ ଗୋଟେ ଗୋଟେ ଜିନିଷ ର ନୂଆ ଜିନିଷକୁ ବ୍ୟବହାର କରିବା। ଏହା ଦ୍ଵାରା ଆମର ପରିବେଶ ମଧ୍ୟ ସ୍ଵଚ୍ଛ ସୁନ୍ଦର ଓ ପରେ ବେସସ୍ ମାନେ ସମାଜ ଗଠନ କରିବ ସ ପୁନର ଅ ପୁରୁଣା ଜିନିଷର ପୁନର ବ୍ୟବହାର କରିବ ପରିବେଶକୁ ମଧ୍ୟ ସୁର କକ୍ଷା ଦବା ହଉ ସାଙ୍ଗ ଆଜିର ଆଲୋଚନାଟା ବୋହୁତ ବଢ଼ିଆ ଥିଲା ନାଇଁ କି?
ହଁ ସାଙ୍ଗ ତମ ସହ କଥା ହେଇକି ମତେ ବୋହୁତ ସୁନ୍ଦର ଲାଗିଲା।
ମତେ ବି ଆଜି ବୋହୁତ ତମ ସହିତ କଥା ହେଇକି ବୋହୁତ କିଛି ଶିଖିବା ପାଇଁ ମିଳିଲା ଆଉ ବୋହୁତ ଭଲ ଲାଗିଲା। ହୋଉ ସାଙ୍ଗ ମୁଁ ଏବେ ରଖୁଛି ଧନ୍ୟବାଦ।
କୁ ବୋହୁତ ମିଳିଲା ହଁ ସାଙ୍ଗ ଏବେ ଆମେ ରଖିପାରିବା।